ହ୍ୟାଲୋ। ହଁ ଶୁଭ
କଣ କରୁଛନ୍ତି? ମ୍ୟାଡାମ
ମୁଁ ଏବେ ଅଛି ଘରେ। ଆଉ ଆପଣ?
ହଁ ମୁଁ ବି ଘରେ ଅଛି।
ଆଉ କଣ କରିଥିଲେ?
ଏମିତି କିଛି ନାଇଁ ରେଷ୍ଟ ନଉଥିଲି ଟିକେ ଆଉ ଆଉ ଆପଣ କଣ ଖାଇବା ବନାତି ଭଲ
ଆଉ ଆପଣ ମୁଁ ସେ ମୁଁ ଏବେ ମାନେ ଅନମ୍ୟାରେଡ ତ ପାଠ ପଢୁଛି। ଏବେ ସେମିତି କିଛି ଶିଖିନି।
କିଛି ତ ଶିଖିଥିବ ନା କଣ ପାଠ ପଢାକୁ ଚାଲିଛି ଏଇ ନା?
ଏବେ ପ୍ଲସ ଥ୍ରୀ ସେକେଣ୍ଡ ଇୟର।
ଆଛା ପଢ଼ା ପଢ଼ି ଭଲ ହେଉଚି ଟି?
ହଁ ଏକ୍ଜାମ ଚାଲିଛି ଆଉ ଆପଣଙ୍କର?
ଇ ମୁଁ ହାଉସ ୱାଇଫ।
ହଁ। ଓହୋ।
ଆଉ କୋଉଁ କଲେଜ ରେ ପଢୁଛନ୍ତି? ଆଜ୍ଞା
ମୁଁ କହିଲି ଆପଣ କଣ ଶିଖିଛନ୍ତି?
ଆଉ ମୁଁ ତ ପାଖାପାଖି ବହୁତ ସାରା ରୋଷେଇ ଜାଣିଛି ଆଉ ଆମର ଏପଟେ ବାଲେଶ୍ଵର
ହ
ବିଶେଷ କରିକି ମାଂସ ମୁଢ଼ି ଆପଣଙ୍କର କୋଉଁଠି କି?
ଆମର ନୟାଗଡ଼।
ଆଛା। ଏପଟେ ଆମର ମାଉଁସ ମୁଢ଼ି ଏମିତି ଆଳୁ ପରଟା ଛୁଆ ମାନେ ଯୋଉଁ ଖାଇବା ଭଲ ପାଆନ୍ତି ସବୁ ଖାଇବା ବନାଏ ଆଉ।
ଝିଅଟେ ଅଛି। ଆଉ ନୟାଗଡରେ ସେଠି କଣ ପ୍ରସିଦ୍ଧ ଖାଇବା?
ନୟାଗଡ଼ ରେ ଛେନାପୋଡ଼।
ଛା ଆଉ ବାଲେଶ୍ଵର ଆଡ଼େ କେବେ ବୁଲିବା ପାଇଁ ଆସିଛନ୍ତି।
ନା ସେପଟ ଏରିଆରେ ଆମର କେହି ଏମିତି ନାହାନ୍ତିି ରିଲେଟିଭ ବି ଆମେ ବୁଲିବାକୁ ବି ଯାଇନୁ।
ହଁ ନା ଏଡ଼େ କଣ କଣ ନାଇଁ ମୁଁ ସେ ଏପଟେ କେବେ ଯାଇନି। ଆଉ ସେପଟେ କଣ କଣ ସବୁ ଜାଗା ଅଛି। ପ୍ରସିଦ୍ଧ ଜାଗା ଅଛି କୁଆଡେ ଏବେ ବୁ ବୁଲିବା ପାଇଁ ଯାଇଥିଲେ ରିସେଣ୍ଟ?
ମୁଁ ଯାଇଥିଲି ଆମର ନୟାଗଡ୍ ରେ ରାମ ମନ୍ଦିର, ବୈଷ୍ଣବୀ ଦେବୀ ମନ୍ଦିର।
ଆଛା।
ଆଉ ଓଡଗାଁ ର ରଘୁନାଥ ମନ୍ଦିର, ସରଣପୁଲର ଲଡୁବାବା ମନ୍ଦିର- କଣ୍ଟିଲ।
ଆଛା।
ପାଖାପାଖି ଜାଗା ଆଉ, ବେଶୀ ଦୂର ଯାଇନି।
ଆଉ ଛୁଟିରେ କୁଆଡ଼େ ଯାଇନାହାନ୍ତି।
ନା, ଛୁଟିରେ ମୋ ଆ ମାମାଙ୍କ ଦେହ ଟିକେ ଖରାପ ଥିଲା ତ ମୁଁ ଯାଇନି।
ହୁଁ ହୁଁ।
ଅ ହୋ
ଆଉ
ଆଉ ଦୀପରେ କଣ ଖାଇବା ଖାଇଥିଲେ ଦୀପରେ ଦିପରେ ଆମର ଭାତ, ଡାଲମା, କାଙ୍କଣ ଭଜା।
ନିରାମିଷ ଖାଇବା ପାଇଁ ଭଲ ପାଆନ୍ତି ନା ଆମିଷ ଖାଇପାରନ୍ତି? ନାଇଁ ଆପଣ ନିରାମିଷ ଖାଇବା ପାଇଁ ଭଲ ପାଆନ୍ତି ନା ଆମିଷ ଖାଇବା ପାଇଁ ଭଲ ପାଆନ୍ତି?
ଦୁଇଟା ଯାକ ଭଲ ଲାଗେ ଆଉ କେତେ ନିରାମିଷ ଟିକେ ଅଧିକ ଭଲ ଲାଗେ ଆଉ।
ହେଇଚି ହଁ କେତେବେଳେ ବାଲେଶ୍ଵର ଆଡେ ଆସନ୍ତୁ ଏପଟେ ବି ବହୁତ ସାରା ବୁଲିବା ଜାଗା ଅଛି ବୁଲାବୁଲି କର ନ୍ତୁ ଭଲ ଲାଗିବ। ଆଉ ସାଙ୍ଗ ମାନଙ୍କ ସହିତ ଟ୍ରିପ ଫ୍ରିପ ଯାଆନ୍ତି ନା ନାଇଁ?
ହଁ ପିକନିକ କଲେଜରେ ନିଅନ୍ତି ଯେତେ ଯାଉଛୁ ଆଉ।
ଆଛା ଆଉ ପଢାପଢି ପରେ ପ୍ଲାନିଂ କଣ ଅଛି?
ପଢ଼ାକ ଭିତରେ ଡିଫେନ୍ସ ଲାଇନରେ ଯିବୁ।
ଆଚ୍ଛା ଟ୍ରେନିଂ ନଉଛନ୍ତି?
ଟ୍ରେଡିଂ ଏବେ ନେଇନୁ ପ୍ଲସ ଥ୍ରୀ ସରିଲେ ଏକାଡେମୀରେ ନବୁ।
ଆଉ ଭାଇ ଭଉଣୀ ଅଛନ୍ତି।
ହଁ ଭାଇ ଅଛି ବଡ ଦିଦି ଅଛି।
ହୁଁ
ଆପଣଙ୍କର?
ହଁ ମୋର ବି ଦି ଭାଇ ଅଛନ୍ତି। ବଡ଼ ଛୋଟ ହଁ ବାପା ମାଆ ଅଛନ୍ତି। ସମସ୍ତେ ଅଛୁ। ମୋ ଝିଅ ଶିଶୁ ମନ୍ଦିରରେ ପାଠ ପଢେ।
ଆଛା। ଆପଣ ଆଉ କୁଆଡେ ଜାଗା ବୁଲିବାକୁ ଯାଇଛନ୍ତି ବାଲେଶ୍ଵରରୁୁ?
ବାଲେଶ୍ଵର ମୁଁ ତ ପ୍ରାୟ ଜାଗା ବୁଲିଛି। ଏଇ ଛୁଟିରେ ଯାଇଥିଲି ପୁରୀ ବୁ ଜଗନ୍ନାଥ ଦର୍ଶନ କରିବା ପାଇଁକା। ସେଠି ଆମେ ଆଲାନା ଆଲାରନାଥ ଯାଇଥିଲୁ ସେଠି ଯୋଉ ଜଗନ୍ନାଥଙ୍କର। ଆଉ ଅଡର ପାଲ ନା ସେ ଯାଇଥିଲି ବୁଲିବା ପାଇଁ ଫାଷ୍ଟେ ଜାଣିନଥିଲି। ତି ବୁଲା ବୁଲି କରିକି ଆସିଲୁ ଆଉ। ଝିଅର ଏକଜାମ ସରିଲା ପରେ ଯାଇଥିଲେ। ଆଉ ବାଲେଶ୍ଵରରେ ତ ଏପଟେ ଆପଣଙ୍କର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି କି? ଚାନ୍ଦିପୁର ବେଳାଭୂମି କ୍ଷୀରଚୋରା ଗୋପୀନାଥ ମନ୍ଦିର ଆଉ ନୀଳଗିରି ପଞ୍ଚଲିଙ୍ଗେଶ୍ଵର ସବୁ ତ ବାଲେଶ୍ଵର ବହୁତ ସାରା ଜାଗା ଅଛି ବେ ଗୁଡାକ ବହୁତ ଅଛି ଆମର ତ ଏଟା ଦିଘା ବଡ ନାଁ ଏଠି ବେଙ୍ଗଲ ପାଖାପାଖି ହୁଁ
ସବୁଆଡେ ତାହେଲେ ଯାଇଛନ୍ତି ବୁଲିବାକୁ?
ହୁଁ। ଏସିଆ ପ୍ରସିଦ୍ଧ ଶିବ ମନ୍ଦିର ବି ଶୁଣିଥିବେ ଭୂଷାଣ୍ଡେଶ୍ଵର ଗୁଗୁଲ ମାରିଲେ ଜାଣିପାରିବେ।
ସବୁଠୁ ବଡ ଲିଙ୍ଗ ଭୁଷଣ୍ଡେସ ଟା ବି ଏଠି ଆମ ଘର ପାଖରେ ଅଳ୍ପ ଦୂରରେ
ହୁଁ ଆଉ ଆପଣଙ୍କ ଘରେ ବର୍ଷ ଯୋଉ ଗୋଟେ ବର୍ଷ
ନାଇଁ ବର୍ଷା ନାଇ ବହୁତ ତ ଖରା ହଉଛି ଉ ବର୍ଷା ଟୋଟାଲି ନାହିଁ ସେପଟେ କେମିତି ବର୍ଷା ହଉଛି ବର୍ଷା ଫର୍ଷା ହଉଛି ନାଁ?
ହଁ ଖରା ହଉଛି ଜୋରେ ବର୍ଷା ବି ହଉଛି ବେଳେବେଳେ
ଆଛା। ଏଠି ଜମା ହି ବର୍ଷା ନାହିଁ ହୁଁ ବହୁତ ଗରମ ହଉଛି ବହୁତ। ମାନେ ଛି ସେଇଥିପାଇଁ ପିଲା ମାନଙ୍କର ପୁରା ସକାଳେ ସ୍କୁଲ ହଉଥିଲା। ଏ ସଣ୍ଡେ ମାନେ ସୋମବାର ପାଖରୁ ହଉଛି ଦଶଟା ସ୍କୁଲ କରିଦେଇଛନ୍ତି। ସକାଳେ ସ୍କୁଲ ହଉଥିଲେ ଛୁଆମାନେ ଟିକେ ରିଲାକ୍ସ ହଉଥିଲେ ଦିପହରେ।
ଏବେ ସାଢ଼େ ଦଶଟା ସାଢ଼େ ଚାରିଟ
ଆଜ୍ଞା।
ମୁଁ କହିଲି ଦଶଟାରୁ ଚାଟା ହେଇଯାଇଚି।
ଉଁ ନାଇଁ ଆଜି ପର୍ଯ୍ୟନ୍ତ ଥିଲା ସକାଳେ ସ୍କୁଲ ନେକ୍ସ ଛ ଦଶଟା ରୁ ଚାରିଟା ହେଇଯିବ ଆଉ।
ଆପଣଙ୍କ ଝିଅ କେତେ ଇଅର?
ଟେ ସେଭ୍ ମାନେ ତାର ସପ୍ତମ ଶ୍ରେଣୀ ଚାଲିଛି ଆଉ ବହି ବହି ତ ମିଳୁନାହିଁ ଠିକ ସେ ସେ ନଉ ନୂଆ ବହି ହେଲା।
ତାପରେ ତାକୁ ମୁଁ ଟିଉସନ ଦିଏନି ନିଜେ ହିଁ ପଢାଏ।
ଶିଶୁମନ୍ଦିରରେ ପଢେ ହୁଁ।
ଆପଣ ହାଉସ ୱାଇଫ ନା ପାଟଟାଇମ୍ କଣ ଜବ ବି କରୁଛନ୍ତି?
ନାଇଁ ନାଇଁ ଜବ କରୁନାହିଁ ମୁଁ ହାଉସୱାଇଫ।
ଆଉ ଆଡେ କେବେ ଆସନ୍ତୁ ବୁଲିକି ଯିବେ?
ନିହାତି ନିହାତି। ଏ ଯଉ ଗରମ ହଉଛି ଆଉ ଗରମ କମୁ ତାପରେ ଟ ତ କେବେ ବି ଯାଇନାହିଁ। ବର୍ଷା କାମିଲେ ଶୀତ ଆସିବ ଶୀତ ଦିନେ ହିଁ ବୁଲିବା ଯୋଉଁ ଏବେ ପରିସ୍ଥିତି ଯାହା ହେଲେଣିି ସେଇ ଶୀତ ଦିନ ଟା ହିଁ ବୁଲିବା ପାଇଁ ବେଷ୍ଟ। ମାନେ ଟାଇମ୍ ଆଉ ନହଲେ କୁଆଡେ ବାହାରି ମାନେ ଘରୁ ହିଁ ବାହାରିବା ପାଇଁ ଇଚ୍ଛା ହଉନି ଏ ଯୋଉଁ ଉଁ ଉଁ ପାଗ ଯେମିତିକା ହୋଉଛି।
ଆଜ୍ଞା
ଆଗରୁ ମୌସୁମୀ ବହୁତ ଜଲଦି ପଳେଇ ଆସୁଥିଲା ଏବଂ ମାନେ ଜମା ହିଁ ମୌସୁମୀ ନାହିଁ। ବର୍ଷା ନାହିଁ ଥଣ୍ଡା ବି ନାହିଁ ଯଦି ବି କେତେବେଳେ ବର୍ଷା ହଉଛି ଥଣ୍ଡା ବିଲକୁଲ ହିଁ ନାହିଁ।
ହଁ।
ହ ହୁଁ।
ଆଉ କଣ ଖାଇଥିଲେ?
ମୁଁତ ଖାଇଥିଲି ଆଉ ଆଜି ଶନିବାର ତ ଆଜି ଭେଜ ଉପରେ ରୋମିଷ ଖାଇବା ଆଉ
ଆଉ କଣ କୁହନ୍ତୁ?
ଆଉ ଇଭିନିଂ ରେ କିଆଡେ ବୁଲାବୁଲି କରିବା ପାଇଁ ଯିବାର ଅଛି କି?
ନା ନା ସେ ବର୍ଷା ହଉଛି।
ଆପଣ ଆପଣ କଣ ଖାଇବା ଭଲ ଲାଗେ?
ନନଭେଜ ଉପରେ ମଟନ ଭଲ ଲାଗେ।
ହୁଁ।
ଆଉ ଚିକେନ ବି ଭଲ ଲାଗେ।
ହଁ।
ଆପଣଙ୍କୁ?
ମୁଁ ବି ସବୁ ଖାଏ।
ଆପଣଙ୍କୁ ତ ସବୁ ପ୍ରାୟ ଆସିଛି ରୋଷେଇ କରିକି
ହଁ। ବାକି ମଟନ ଟା ହଉଛି ଝିଅ ଖାଇବା ପାଇଁ ପସନ୍ଦ କରନ୍ତିି, ତ ସେଥିପାଇଁ ମଟନ୍ ଟା କମ ହୁଏ ଆଉ
ଆଉ ଆପଣ ବୁଲାବୁଲି ସନ୍ଧ୍ୟାରେ କୁହା ଯାଉଛନ୍ତି, ବାହାରକୁ
ସନ୍ଧ୍ୟାରେ ହଉଛି ଝିଅକୁ ଟିକେ ପଢା ପଢି କରାଇବି ହେ ତାର ହମ ଟା ସେୁଡାକ କମ୍ପ୍ଲେଟ କରିବି ହୁଁ।
ଟ୍ୟଉସନ ଆପଣ କରିଦଉଛନ୍ତି ନା?
ହଁ ମୁଁ ତାକୁ ପଢେଇ ଦିଏ ସେ ବି ନିଜ ତରଫରୁ ଟିକେ ଉ ମାନେ ରହିଛି
ନନ୍ କଳିସ୍ପାରି।
ହୁଁ।
ହ।
ସେ ପଢାପଢିରେ ଟିକେ ଭଲ ରହିଛି, ତେଣୁ ସେଥିପାଇଁ ଟସନ ଟାଇମ ୱଷ୍ଟ ନକି ମୁ ଘରେ ପଢେଇବା ପାଇଁ ବେଶୀ ଭର୍ଚ କରେ ତାଙ୍କୁ ଆଉ।
ହ ଷ୍ଟେସନ ଯିବା ଆସିବା ଟାଇମ ଇ ହବ ଆଉ ତାପରେ ଘରେ ବହୁତ ସାରା କ ଦଛନ୍ତି ଯାହା ମାନେ ଟାଇମ ପାଉନି ପିଲାମାନେ ସନ ଦେଇଦଲା ବବେଳକୁ ଗୋଟେ ବର୍ଷ ଦେଇ ଥିଲି ଅସୁବିଧା ହେଲା ସେଇଥିପାଇଁ ମାନେ ବାରଟା ଗୋଟେ ଯାଇଏ ସେ ପଢିଲା ପୁଣି ଭୋର କସନ ଯିବ ସେଇଥିପାଇଁ ଆଉ ତାକୁ ଉସନ ହିଁ ଦଉନାହିଁ ହଉ କେତେବେଳେ ଆସନ୍ତୁ ଇଆଡେ, ବାଲେଶର ବି ବୁଲାବୁଲି କରନ୍ତୁ ରଖୁଛି ଭଲ ରୁହନ୍ତୁ।
ହଁ ରଖଦ